ହ୍ୟାଲୋ ହଁ ମୋ ଭଏସ ଆସୁଛି।
ହଁ ହଁ ମୋ ଭଏଜ୍ ଯାଉଚି।
ହଁ ହଁ ଆସୁଛି।
କଣ କରୁଚନ୍ତି।
କିଛି ନହିଁ ଏଇଠି ଜଷ୍ଟ ଖାଇକି ଆସିଲି ଆଉ।
ହୁଁ କଣ ଖାଇଲେ।
ହଁ ବିସ୍କିଟିଂ ହିଁ ଖାଇବି।
ଆଚ୍ଛା।
ଉଁ ତମେ କଣ କରୁଥିଲ?
ବସିଥିଲି ଆଉ।
ଆଚ୍ଛା ଆ ହଁ ବର୍ଷା ତ ସକାଳୁ ଲାଗି ରହିଚି।
ହଁ ଏଠ ବି ହଉଚି ଜୋରସେ ପୁରା।
ଆଚ୍ଛା ଆଚ୍ଛା ତମେ କଉଠି ରହୁଚ?
ମାନେ ଘର?
ଘରେ ହଁ ଘର କଉଠି?
ଆମ ଘର ନଗଜପୁର ଆଉ ତମର?
ସେଇଟା କୋଉଠି?
ନେମାଳ ଜାଣିଚ ଅଚୁ ତା ମୁନ ହଁ ସେଇଠୀ।
ଓହୋ ଆମର ଏଇଠି ଛତ୍ର ବଜାର।
ଆଉ ତମ ଘର କୋଉଠି?
ଛତ୍ରବଜାର।
ହାଲୋ।
ହଁ ହାଲୋ ଶୁଣା ଯାଉଚି?
ହଁ ଟିକେ ଭୟସ କଟି କଟିକି ଆସୁଚି।
ଆଛା ଆଛା ଏବେ ଶୁଣା ଗଲା?
ହଁ ଏବେ ଶୁଭିଲା।
ହୁଁ, ମୁଁ କହିଲି କି ଆମ ଘର ହେଉଚି ଛତ୍ର ବଜାର। ହାଲୋ। ହାଲୋ।
ମୁଁ କହିଲି କଟକ ଛତ୍ର ବଜାର?
ହଁ ହଁ କଟକ ଛତ୍ର ବଜାରେ। ଆଉ ତମେ କଣ ଜବ୍ କରିଚ?
କଣ ହେଲା?
ମୁଁ କହିଲି କି ତମେ କଣ ଜବ କରିଚ?
ଶୁଭୁନି କିଛି?
ମୁଁ କହିଲି କି ତମେ କଣ ଜବ କରିଛ କି?
ନାଇଁ ନାଇଁ ନାଇଁ।
ଆଉ?
ଜ୍ଞା। ହାଲୋ। ତମ ଭଏସ୍ ବହୁତ କଟି କଟିିକି ପ୍ରୋବ୍ଲେ ହଉଚି ବୋଧେ।
ଏବେ ଆସିଲା?
ହାଲୋ ହାଲୋ ଏବେ ଆସିଲା? ତମ ଭଏସ୍ ବି କଟି କଟିକି ଆସୁଚି ବୋଧେ ବର୍ଷା ହଉଚି କି କଣ ସେଥିପାଇଁ ଏମତି ତି ଆସୁଚି? ହାଲୋ।
ହଁ ଶୁଭିଲା?
ହଁ ଶୁଣାଗଲା।
ହଁ କୁହ।
ମୁ କହିଲି କି ତମେ କଣ ଜବ କରିଚ?
ନାଇଁ ନାଇଁ।
ଆଚ୍ଛା।
ଘରେ ରହୁଚି।
ଓଃହୋ। ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆମର ତ ବହୁତ ବଡ ପରିବାର। ଜେଜ, ଜେଜେମାଆ। ଉଁ ହଁ ହଁ ଆମ ଜଏଣ୍ଟ ଫାମିଲ୍। ଜେଜ, ଜେଜେମାଆ ମା ମୋ ନିଜ ମା, ଖୁଡ଼ି, ଦାଦା ମୋ ଭଉଣୀ, ସାନଭାଇ, ଦାଦାଙ୍କର ଗୋଟେ ପୁଅ।
ଉଁ ହୁଁ ବାପରେ ତାହେଲେ ତ ବହୁତ ଭଲ ମଜା ହଉଥିବ?
ହଁ ହଁ।
ଆଚ୍ଛା ଆଚ୍ଛା। ଜେଜେ, ଜେଜେମାଆଙ୍କୁ କେତେ ଇୟର୍ସ ହେଲାଣି?
ଜେଜଙ୍କୁ ପ୍ରାୟ ହେଇଗଲାଇଁ ଅଶି। ଆଉ ମାଆଙ୍କୁ ହେଇଗଲାଇଁ ସେଇ ଷାଠିଏ ପଅଁଷଠି ଆଉ।
ଓହୋ ତାହେଲେ ଆମରି ଜେଜେ ଜେଜେମାଆଙ୍କ ଏଜ୍ ଭଳିଆ ବୋଧେ।
ଆଃ ହ।
ହୁଁ। ଆଉ ଖାଇ ସାରିଲଣି?
ଖାଇନି ବର୍ଷା ହଉଚି ବାହାରକୁ ତ କୁଆଡେ ଯାଇପାରୁନି। ଘରେ ଏମିତି ମ୍ୟାଗି ଫ୍ୟାଗି ଟିକେ କରି ଖାଇ
ହଁ ସେଇଆ ହିଁ ତ। ବର୍ଷା ଦିନରେ ସେଇଟା ହିଁ ଭଲ ଲାଗିବ।
ଅ
ହେଇଛା
ଆଉ ଆଉ ସମସ୍ତେ କଣ କରୁଚନ୍ତି ଘରେ?
ଘରେ ମାମା ଘରିଆ ଚା ପିଉଥିଲେ। ତା ପରେ ଆଉ ସମସ୍ତେ ବସିଚନ୍ତି ସେପଟେ ମୁଁ ଅଛି ଆଉ।
ଆଚ୍ଛା।
ତମେ ମମ୍ ଆ ତମେ ମୁସଲିମ୍ ନା ହିନ୍ଦୁ?
ସ୍ଲିମ୍
କାହିଁ ଲାଗୁନି ତମ କଥାବାର୍ତ୍ତାରୁ।
ଆରେ ସମସ୍ତେ ସେଇଆ କହନ୍ତି। କଲେଜ ବି ଯେତେବେଳେ ଯାଉଥିଲି ଆମ କଲେଜର ସାର୍ ମାନେ ମେ ବି କନଫ୍ୟୁଜ୍ ରହୁଥିଲେ କି ମୁଁ ହିନ୍ଦୁ କି ମୁସଲିମ୍।
ହଁ ସେଇଆ ତ ମାନେ ତମ ଓଡିଆର ମାନେ କହିବା ଟା ପୁରା ଫ୍ଲୁଏଣ୍ଟ ଅଛି। ମାନେ ବିଲକୁଲ ବି ଲାଗୁନି ମୁସଲିମ୍ ବୋଲି କା।
ଆରେ ମୁଁ ଛୋଟବେଳୁ ମାନେ ସାଙ୍ଗସାଥି ମୋର ପ୍ରାୟ ହିନ୍ଦୁ। ମୁସଲିମ୍ ଏତେ ନାହାନ୍ତି। ତ ଆମ ଘର ପାଖରେ ବି ପ୍ରାୟ ହିନ୍ଦୁ ଲୋକ ଇ ଅଛନ୍ତି।
ଓଃହୋ।
ଦେଇଚି ହାଉ
ଭଲ। ଆଉ କୁଆଡେ କୁଆଡେ ବୁଲିବାକୁ ଭଲ ଲାଗେ?
ବୁଲିଆକୁ ତ ସବୁଆଡେ ଭଲ ଲାଗେ। ହେଲ ଲେ ବୁଲିବାକୁ ଆମେ ଯାଇପାରୁ ନା।
ଆଚ୍ଛା ଆଚ୍ଛା ମାନେ କୋଉଠି ବୁଲିଚ ନା ବୁଲି ନ।
ଯାଇଚୁ ପୁରୀ ଯାଇଚୁ କୋଣାକ୍ ଯାଇଚୁ ଆଉ ଉଁ ଜାହାନିଆ ଜାହାନିଆ ଜାଣିଚ?
ହିଚିକ୍ ଉଁ ମାନେ ଶୁଣିଚି କିନ୍ତୁ ଜାଣିନି।
ହଁ। ସେ ଯାଉ ଆଉ ତ ପ୍ରାୟ ମାସକୁ ଥରେ ଦି ଥର କଟକ ତ ପ୍ରାୟ ଯାଉଚୁ ଆମେ। ବୁଲିଆ ନାଇଁ ମେଡିକାଲ କେଶ୍ ରେ ଯାଉ ଜେଜେଙ୍କୁ ନେଇ ଚେକଅପ ପାଇଁ ଯାଉ କି ଚାଲି ଆସୁ ଆଉ।
ଓହୋ ମାନେ ଜେଜେଙ୍କର କଣ ଦେହ ଖରାପ ଅଛି?
ହଁ ଦେହ ଏତେ ବି ଖରାପ ନାହିଁ ମାନେ ବ୍ରେନ ଷ୍ଟ୍ରୋକ ତାଙ୍କୁ ଦି ଥର ମାର ସାରିଲାଇଁ ନା ତ ପ୍ରତି ମାସରେ ତାଙ୍କ ଚେକଅପ ପାଇଁ ଯିବାକୁ ପଡୁଛି।
ଓହୋ ଆଚ୍ଛା ଆଚ୍ଛା। ଆଉ ତମ ଦିହ ଭଲ ଅଛି?
ହଁ ମୋର ଭଲ ଅଛି ଆଉ।
ଟା ହୁଁ ଭଲ ଅଛି ଓଡିଶା ବାହାରୁ କୁ ବୁଲିବାକୁ ଯାଇନ?
ଓଡିଶା ବାହାରୁକୁ କେବେ ଯାଇନୁ ଆମେ।
ହଉ। ମୁଁ ବି ତ ସେଇ ଖାଲି ମାନେ ସେଇ ପୁରୀ ସେଇ କୋଣାର୍କ ମାନେ ବୋଧେ ଆମେ ବହୁତ ଟାଇମ ଯାଇ ସାଇଲୁଣି ସେଇ ଗୋଟେ ଜାଗାକୁ।
ଆଚ୍ଛା ଆଚ୍ଛା।
ବିଚରେ ବୁଲିଆ ପାଇଁ ଭଲ ଲାଗେ?
ହଁ ହଁ ବହୁତ ଭଲ ଲାଗେ ଏଇ ନା ମାର୍ଚ୍ଚ ମାସରେ ବୋଧ୍ ହଁ ମାର୍ଚ୍ଚ ମାସରେ ହି ଯାଇଥିଲୁ ଆମେ ପୁରୀ ବୁଲିଆ
ଆଚ୍ଛା ଆଚ୍ଛା।
ହୁଁ।
ମାନେ ଦର୍ଶନ କରିବା ପାଇଁ ବହୁତ ହି ଭିଡ ହେଇଯାଉଛି।
ତମ ମାନେ ତ ଦର୍ଶନ ପାଇଁ ଯାଉଥିବ ଆମେ ବାହାରୁ ଯାହା ଦେଖୁ ଆଉ।
ଓହୋ ହଁ ହଁ ଠିକ କଥା ଆଚ୍ଛା ଆଛା ହଁ ତମେ ଭିତରକୁ ବୋଧେ ଯାଅନି ନା।
ନା। ଆମକୁ ତ ଭିତରକୁ ଛାଡିବେନି ତ ଆମେ ଯିବୁ କଣ।
ହଁ ସେଇଟା ବି ଠିକ କଥା ଛାଡିବେନି। ମାନେ ଖାଲି ତାହେଲେ ସେଇ ମାନେ ବାହାରୁ ଦେଖିକି ସି ବିଚ ବୁଲିକି ପଳେଇ ଆସ ଆଚ୍ଛା ଆଚ୍ଛା। ହୁଁ।
ହଁ ତ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ବର୍ଷା ହଉଛି ବସିଛନ୍ତି ତାଙ୍କର କିଏ ଟିଭି ଦେଖୁଛି, କିଏ ଫୋନ ଚଲଉଛି ଚଲେଇଛନ୍ତି ଆଉ।
ଓହୋ ଆଚ୍ଛା ହଁ ସେଇଟା ତ ମେନ୍ କମଲ ସିରିଏଲ ଦେଖିବା। ଏଇଠି ଯୋଉ ଅଚ୍ୟୁତାନନ୍ଦ ଅଛନ୍ତି ତମେ ଯାଅ ସେଠିକି?
ହଁ ଆମେ ଯାଉ ଏବେ ଏଇ ଅଚ୍ୟୁତାନନ୍ଦ ପାଖରେ ଜ୍ୟେଷ୍ଠ ପୁନେଇେ ଯାତ୍ରା ହଉ ଥିଲା ଅ ଦୋକାନ ଫୋକାନ ସବୁ ଲାଗିଥିଲା। ଏମତି ବୁଲି ବାଲିକି ଆସୁଛୁ ଆଉ ଏବେ ବି ଅଛି ଆଜି ଲାଷ୍ଟ ବୋଧ ଧେ ଆଉ ଦୋକାନ ଫୋକାନ ଚାଲିଯିବ
ଆଚ୍ଛା ଆଚ୍ଛା ମୁଁ ଥରେ ସେଇ ସାଲିପୁର ଆଡେ ଯାଇଥିଲି ମୋର ଏକ୍ଜାମ ଦବା ପାଇଁ ଆଉ ବାକି ଯାଇନି କେବେ ସିଆଡେ।
ଅ ହଁ।
ଏଠିକି କୋଉ ଗୋଟେ ଡକ୍ଟର ନା କି ଗୋଟେ ସ୍କୁଲ ନା କଣ ଅଛି ସେଇଠି ମୋର ସେଣ୍ଟ ପଡ଼ିଥିଲା।
ଡକ୍ଟର ଦେବ ମହାନ୍ତି
ହଁ ହଁ ହଁ।
ହଁ ସେଠି ସେଠି ଆମ ଭଉଣୀ ଯାଉଛି ସ୍କୁଲ ଯାଉଛି ସେ।
ଆଚ୍ଛା।
ଉଁ ହଁ।
ବହୁତ ବଡ ସ୍କୁଲଟା କିନ୍ତୁ।
ହଁ ହଁ ତାଙ୍କର ସ୍କୁଲ ବି ଅଛି ଏଟା ଆଇ ଟି ଆଇ କଲେଜ ବି ଅଛି ତା
ହଁ ମାନେ ଏପଟ ସାଇଡ କୁ ଗୋଟେ ଅଛି ଆଉ ଗୋଟେ ସେଠିକି ଅ
ହଁ ହଁ କଲେଜ ଟା ଟିକେ ଆଗକୁ ଅଛି ପଛକୁ
ହୁଁ।
ବହୁତ ଭଲ ସ୍କୁଲଟା ବି। ହୁଁ।
ତ ସେତିକି ବେଳେ ଯାଇଥିଲୁ ଯାହା ଆଉ ନହେଲେ ବାକି ଯାଇନୁ କେବେ।
ଆଚ୍ଛା।
ମାନେ ମୁଁ ଅଚୁତା ନନ୍ଦକୁ ଦେ କିମି ମମି ବାପା ଯୋଉ ଯାଇଥିଲେ ମୋତେ ଛାଡିବା ପାଇଁ ମୁଁ ଏକ୍ଜାମ ମୋର ଦଉଛି ସେପଟେ ଯାଇକି ତାଙ୍କର ବୁଲିକି ପଳେ ଏ ଆସିଲେଣି ସେଠୁ।
ଆଚ୍ଛା ଆଚ୍ଛା ଆଜ୍ଞା ବହୁତ ବାହାରୁ ବାହାରୁ ବି ଲୋକ ଆସନ୍ତି ଅଚ୍ୟୁତାନନ୍ଦଙ୍କ କଥା ପାଖକୁ ଦର୍ଶନ ପାଇଁ। ଏବେ ଏଇ ଯୋଉ ଜ୍ୟେଷ୍ଠ ପୁନେଇ ହେଇଥିଲା ବହୁତ ମାନେ ଓଡିଶା ବା ଆଁ ରେ ଏକ ଅ ବହୁତ ଲୋ ଲୋକ ଆସିଥିଲେ ପ୍ରାୟେ ଦର୍ଶନ ପାଇଁ ବହୁତ ଭିଡ ହୁଏ ଏତେ ଭିଡ ହୁଏ ଯେ ହିସାବ ବାହାରେ ପୁରା ଗୋଟେ ଦିନ ଯୋଉ ଦିନ ସେ ପୁନେଇ ଥାଏ ସେଦିନ ପୁରା ଉଁ ତା ପୂର୍ବ ଦିନଠୁ। ପୁରା ରୋଡ ଫୋଡ ଷ୍ଟ୍ରାଇକ। ଏ ରାସ୍ତା ଫାସ୍ତା କାହାକୁ ଛାଡନ୍ତି
ମାନେ ଏତେ ଭିଡ ହୁଏ। ହାଲୋ।
ଏ ହଁ।
ହଁ। ହଁ ବନ୍ଦ ହେଇଯାଏ ଆସ୍ତବ୍ୟସ୍ତ ବହୁତ ଭିଡ ହୁଏ ଏତେ ଭିଡ ହୁଏ କି କହିବା କଥା ନୁହ
ସେଇ ତ ମୁଁ କେବେ ଯାଏନି କେବେ ଗୋଟେ ଗଲେ ଦେଖିବା ଆଉ।
ହଁ।
ତାହେଲେ ଠିକ ଅଛି ରଖିଦିଅ ତମେ ହୁଁ ହୁଁ